ଭଲ ଅଛନ୍ତି? ଆଉ ତମର ମମି ପାପା ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଦେହ ଭଲ ରହୁନି ତାଙ୍କର ମମି ବାବା ଙ୍କର।
ଓହୋ ହୋ ହୁଁ ହୁ। ମମି ବାବାଙ୍କୁ କଣ ଏଜ ହେଲାଣି କି ବୟସ ହେଲାଣି?
ହଁ ସେ ବାପାଙ୍କର ବାହାଠି ଟିକେ ବାହାରି ପଡୁଛି ମମିଙ୍କର ଟିକେ
ଅ ହ ହ ହଁ।
ଓ ହଁ ହଁ ଗଲା ଆଉ ଦେଖ ଦେଖିକି ତ
ଆମ ବାପାଙ୍କ
ହଁ ମୋ ବାବା ମମିଙ୍କ ଭଲ ଦେହ ଭଲ ଅଛି। ହୁଁ ଆଉ। ମୁଁ ତ ବାହା ହେଇ ଗଲିଣି ମୁଁ ମୋର ଶାଶୁ ଘରେ ଅଛି। ସେ ବର୍ତ୍ତମାନ ଏବେ? ହୁଁ।
କଉ କରିବି ବାପା ମା ଙ୍କ ଦେହ ତ ଭଲ ରହୁନି। ବହୁତ ଦେଖେଇଲିନି କିଛି ଭଲ ହେଉନି।
ଓ ହଁ ହଁ ଆଉ ତମର ପଢ଼ାପଢ଼ି ସରିଗଲାଣି?
ହଁ ସରିଗଲାଣି।
ଅହଁ ହଁ ଆଉ କଣ କରିବେ?
ଏଇନା ମୁଁ ଚାକିରୀ କଣ କରୁଛି। କଣ କରିବି ବାପା ମାଙ୍କ ଦେହ ଭଲ ରହୁନି କିଏ କୋଉଠି କୁଆଡେ?
ହୁଁ ହୁଁ ହୁଁ ହ ହୁଁ। ଆଉ ତମର କେତେ ଭାଇ ଭଉଣୀ କି?
ଦି ଭଉଣୀ ଗୋଟିଏ ଭାଇ। ମୁ ଗୋଟିଏ ଏକା ଦି ଭଉଣୀ ବାହା ହୋଇସାରିଲେଣି।
ହଁ ଦି ଭଉଣୀ ଯା ବାହାହେଲେଣି?
ହଁ।
ଅ ହ ଭଲ ଆଉ ତମେ ଏକା ହିଁ ଅଛ?
ହଁ।
ଓ ହୋ ହୋ। ଦେଖିକି ତମେ ହିଁ ଏଥର ପରିବାର ଧ୍ୟାନ ନବ।
ହଁ।
ତମର ହିଁ ଦାୟିତ୍ୱ ଏବେ ରହିଲା।
ସେଇଟା ଏକା ପରା।
ଆଉ ତମ ବାବା କଣ କରୁଛନ୍ତି?
କଣ କହିଲେ?
ତମର ବାବା କଣ କରୁଛନ୍ତି?
ଦେହ ଭଲ ରହୁନି ମୁଁ ଯାଇକି ଟିକେ ଟିକେ କରୁଛି। ତାଙ୍କର ମୁନ ତ ସିଏ ଯ ଦେଥା ହଉଛି କେତେ କହିଲେ ବି ପଳେଇଆସୁଚ।
ଓ ହୋ ହୋ। ହଁ ଗଲା ଆଉ ଆଉ କୁହନ୍ତୁ।
ଆଉ ତମ ବାପା ମାଙ୍କ ଦେହ ଦେହ ତମ ଦେହ କେମିତି ଅଛି?
ହଁ ସବୁ ଭଲ ଅଛି। ଭଗବାନଙ୍କ କୃପାରୁ ସମସ୍ତେ ଭଲ ହିଁ ଅଛନ୍ତି।
ହଁ ଆଉ। ବା ମୁଁ ଶୁଣିଥିଲି ତମର ଭାଇଙ୍କର ଦେହ କଣ ଖରାପ ହେଇ ଯାଇଥିଲା ମଝିରେ।
ନାଇଁ ସେମିତି ନାଇଁ କଣ ଟିକେ ଜର ହେଇଯାଇଥିଲା ସେମିତି କିଛି ବି ନହିଁ ଭଗବାନଙ୍କ କୃପାରୁ ସବୁ ଭଲ ଅଛି କିଛି ଖରାପ ନାହିଁ। ହୁଁ ଆଉ ଏମିତି ତ ଏମିତି ହଁ। ଏମିତି ମୋୖସୁମୁଁ ମାନେ ସିଂ ଟାଇମ ହବ ମାନେ ଖରା ବର୍ଷା ଏମିତି ଏଇ ଦିନଙ୍କର ହବ କିନ୍ତୁ ଭଗବାନଙ୍କ କୃପାରୁ ଯାହା ଅଛି ଭଲ ଅଛନ୍ତି କି କିଛି ଖରାପହେଇନାହିଁ ହୁଁ
ଆ
ଆଉ।
କୁହନ୍ତୁ।
ଆଉ ମୁ ମୁଁ ଶୁଣିଥିଲି କଣ ତମ ହ ତମ ଭାଇଙ୍କର କଣ ମ ଆଉ ଗୋଟେ ଯୋଉ ଦ୍ଵିତୀୟ ଭାଇ ଟିଏ ଅଛନ୍ତି? ତାଙ୍କର କଣ ଏକ୍ସିଡେଣ୍ଟ ହେଇଯାଇଥିଲା ଏଇ ମଝିରେ।
ନାଇଁ କାଇଁ ସେମିତି କିଛି ହେଇନି ଛୋଟିଆ ଛୋଟିଆ ହେଇଛି। ସେମିତି ସେମିତି କିଛି ହେଇନି ଛୋଟା ଛୋଟି ଟିକେ ହେଇଛି ଜଷ୍ଟ ଟି ଟିକେ ଗୋଡକୁଇଁ ଟିକେ ଇ ହେଇଥିଲା ଆଉ କିଛି ବି ହେଇନି।
ଚିକିତ୍ସାୟ ଦେଖେଇଲ।
ହଁ ଭଲସେ ପୁରା ଭଲ ସେ ଟ୍ରିଟମେଣ୍ଟ କରାହେଲା ଟ୍ରିଟମେଣ୍ଟ କରେଇ ମୁଁ ଏବେ ଭଲ ଅଛନ୍ତି ବହୁତ ଭଲ ଅଛନ୍ତି କିଛି ବି ଖରାପ ନାହାନ୍ତି। ଆଉ। ହୁଁ କେତେବେଳେ ଆସନ୍ତୁ ହାଇଦ୍ରାବାଦକୁ ବୁଲିକି ଯିବେ।
ହଁ ମୁଁ ଯିବି ନା। ନେଲେ କିମ୍ବା ମୁଁ ସେଇଠି ଦେଖେଇିବାର ଅଛି ବାପା ମାଙ୍କ ଦେହ। କଣ କରିବି ଯାଇକି ଦେଖେଇବାକୁ ପଡ଼ିବ।
ଅହ ଆସ ଫ୍ରି ହେଲେ କେତେବେଳେ ଆସ ବୁଲିକି ଯିବ।
ହେଲେ ଆପଣ ରହୁଛନ୍ତି କୋଉଠି?
ମୁଁ ରହୁଛି ବାଲଲଗରରେ।
ହୁଁ ହୁଁ ହେଲେ ଗଲେ ଭେଟ ହେବା ଆଉ।
ଭେଟ ହବା ଆସନ୍ତୁ। ଏଠି ଜାଗା ବି ବହୁତ ଭଲ ଅଛି କିଛି ଖରାପ ନାହିଁ। ଖାଲି ମାନେ ପଇସାର ସିନା ଅଧିକ ଗାଁ ଅପେକ୍ଷା ଏଇଟା ସହରରେ ପଇସା ଅଧିକ ସିନା ଆଉ ନହେଲେ ଜାଗା ବହୁତ ଭଲ ସବୁ ସବୁ ବହୁତ ଭଲ। ହୁଁ। ହୁଁ।
ସେ
ଆଉ
ହଁ କୁହନ୍ତୁ।
ଏଇଟାର ଜାଗା ମାନେ ଦେଖିବାକୁ ବହୁତ ସଫା ଚିକଣ ଗାଁ ଦେଖିଆ ସବୁଥିରେ ଭଲ ଖାଲି ଗୋଟେ ହିଁ ଖାଲି କଣ ହଉଚି ନା ଯୁଆଡେ ଗଲେ ଖାଲି ପଇସା ବିନା ପଇ ପଇସାରେ କିଛି ବି ନାହିଁ।
ମାମ
ଆଉ ନହେଲେ ସବୁଥିରେ ଭଲ କିଛି ବି ଖରାପ ନାହିଁ ଏଇଥିରେ। ଗାଁ ଅପେକ୍ଷା ଏଠି ତମେ ଆରାମରେ ଚଳିପାରିବ କମ୍ପାନୀ ଗାଁ କମ୍ପାନୀ ଅପେକ୍ଷା ଏଇଯୋଉ କମ୍ପାନୀ ବହୁତ ଅଧିକ ପଇସା ସବୁ କିଛି ଭଲ। ହୁଁ। ଆଉ କୁହନ୍ତୁ କଣ।
ଏଇ କଣ କହୁଥିଲି କି ସେଇ ତମ ପାଞ୍ଚ ଏବେ ଏଇ ଗାଁ କୁ କଣ କଣ ଆଉ ଥରେ ଯିବେ ନା କଣ ରହିବେ ଏଇଠି?
କିଏ?
ଆପଣ ଙ୍କ ମା।
ହଁ ମୁଁ ମାହା ଯାଇଚନ୍ତି ବୁଲିବା ପାଇଁ। ତାପରେ ପନ୍ଦର ଦିନ କୋଡିଏ ଦିନ ପରେ ପଳେଇ ଆସିବେ ଫେରେ ଆଉଥରେ ରହିବେନି ବେଶୀ ଦିନ। ହଁ ସେଇଠି ରହିଲେ ତାଙ୍କେ କଣ ଚଳିପାରିବେ କି ତାଙ୍କ ପାଖରେ ତ ଖାସ ଗୋଟେ ଲୋକଟି ହିଁ ଲୋଡ଼ା ନା ତ ସେଥିପାଇଁ ଆଉ ସେଥିରେ ଫେରେ ପଳେଇ ଆସିବେ ରହିବେନି ସେଇଠି।
ହଁ।
ହୁଁ ଆଉ। ଆଉ ତାଙ୍କେ ରହିବେ ମାନେ ଶାଶୁ ଶ୍ୱଶୁର ମୋର ଦି ଲୋକ ଯାକ ଅଛନ୍ତି ହେଲା କି ଗାଁ ନିହାତି ଗୋଟେ ଲୋକ ଲୋଡ଼ା ନା ତ ସେଥିପାଇଁ ଏବେ ଯାଇଛନ୍ତି ମୋର ଗୋଟେ କ କା ଶଶୁର ଇଏ ହେଇଗଲା ତ ତ ସେଥିପାଇଁ ଗାଁକୁ ଯାଇଚନ୍ତି। ଏବେ କକା ଶ୍ୱଶୁରଙ୍କର ଚଉଦ ଦିନ ହେଲା ତାପରେ ମାସେ ଦି ମାସ ପରେ ଫେରେ ପଳେଇ ଆସିବେ ଆଉ ଥରେ ରହିବେନି ଆଉ।
ହଁ।
ହୁଁ। ଆମର ଆଙ୍କେ ବି ଯାଇଥିଲେ ବା ଗାଁକୁ ଯାଇଥିଲେ ତାପରେ ଆସିଥିଲେ ଏବେ ଏ ପରଦିନ ଆ ଆସୁଚନ୍ତି ହୁଁ।
କଣ ଗାଁ ରେ କଣ କାମ ଥିଲା କି ଯାଇଥିଲେ।
ହଁ ସେଇ ଯୋଉ ମୋର କକା ଶ୍ୱଶୁର ଇଏ ହେଇଯାଇଥିଲେ ତ ଆମର ମାନେ ମୋ ଶଶୁର ମୋ ସାନ ଭାଇ ମାନେ ତାଙ୍କର ଇଏ ପ ମରି ଯାଇଥିଲେ ତ ତ ଆଙ୍କେ ଯାଇଥିଲେ ଗାଁକୁ।
ଉହୁଁ।
ଆଉ ହୁଁ। ଗାଁ ରେ ସବୁ ତ ପରିବା ପତ୍ର ପୁରା ବହୁତ ଭଲ ଶସ୍ତା ଥିବ।
ବହୁତ ବହୁତ ଗାଁରେ ଖାଇବା ଗାଁରେ ପିଇବା ରହିବା ବହୁତ ଇଛା। ହେଲେ କଣ କରିବା ଗାଁକୁ ଆସିଲେ ଆଉ ଯିବାକୁ ମନ ହଉନି କୁଆଡେ।
ହଁ ଏଇଟା କହିଲ ସତ ହୁଁ।
ଗାଁକୁ ଆସିଲେ ଆଉ କୁଆଡି ଯିବାକୁ ମନ ହଉନି ଗାଁରେ ଘର ପରିବାର ଆଉ ସେ ଘରର ପରିବେଶ ବହୁତ ସୁନ୍ଦର।
ଉୁଁ ହୁଁ ହୁଁ ଗଲା ଆ କଣ ହଉଛି ନା ଗାଁରେ ରହିଲେ ଚଳି ହଉନି। ତାପରେ ବହୁତ ଅସୁବିଧା ବି ହଉଛି ବୋଲି ବାହାରକୁ ଆସିବା କଥା। ହେଲେ ବାହାରର ପ ମାନେ ଖାଇବା ରହିବା ସବୁ ଦେଖିଲା ବେଳକୁ ତାପର ମାସେ ସବୁ କିଛି ନଥିବ।
ହଁ।
ଆଉ ମୋର ଗୋଟେ ଭାଇ ରହୁଛି ଏମିତି ହଉଛି ପରା। ସେ ଥରେ ଗାଁକୁ ପହଲେ ଆଉ ଆସିବାକୁ ହିଁ ମନ କରୁନି କହୁଛି ନାଇଁ ମୁଁ ଯିବିନି ଯିବିନି। ଏମିତି ହିଁ ହଉଛି ଖାଲି।
ଠିକ କହିଲେ।
ହୁଁ। ଆଉ କୁହନ୍ତୁ।
ଆ ତ
କଣ କହିଲେ?
ନାଇଁ ନାଇଁ ହେଲେ ଗାଁ ଗାଁରେ ଆପଣ ଆଉ ଗାଁକୁ ଆସିବନି କି?
ହଁ ମୁଁ ତ ଯାଇଥିଲି ଏବେ ମାସେ ପୂର୍ବରୁ ମୋର ଗୋଟେ ଦିଅର ବାହା ହେଲେ ତ ଯାଇ ଯାଇଥିଲି, ରହିଲି ମାସେ ମାନେ ପନ୍ଦର ଦିନ ରହିକି ଆସିଲି। ଆଉ ଆଙ୍କର ତ ଛୁଟି ମିଳିଲେ ତ ଆମେ ଯିବୁ ଛୁଟି ନା ନାଇଁ ତ ସେଥିପାଇଁ ଦେଖିବା କଣ? ହେଇଚି ଆଉ ସୁବିଧା ହେଲେ ଯିବୁ ନହେଲେ ନାହିଁ ଆଉ।
ଆ ଗାଁରେ ଆସିଲେ ବହୁତ ମଜାମସ୍ତି କରିବା ଆସ।
ହଁ ହଁ ସୁବିଧା ହେଲେ ଯିବି ଯାଇକି ତମକୁ ଭେଟିବି ନିଶ୍ଚୟ ଆଉ।
ହଁ ହ ହ। ହେଲେ ତ ମ ବା ହେଲା ତମ ବାପା ମାଙ୍କୁ ଧରିକି ଆସିବ ହେଲା।
ହଁ ହଁ ସମସ୍ତେ ମିଶିକି ଯିବୁ, ବାପା ମା ଆ ଆଙ୍କେ ସ ମସ୍ତେ ମିଶିକି ଯିବୁ, ଆଙ୍କେ ବି ବହୁତ ମିଶାଣିଆ ଲୋକ, ବହୁତ ମଜାଳିଆ ଲୋକ।
ହଁ।
ହୁଁ।
ଆସିବେ ମୁଁ ୱେଟ କରିଚି।
ହୁଁ ହୁଁ ନିଶ୍ଚୟ ନିଶ୍ଚୟ।
ମୁଁ ଆପଣଙ୍କ ଅପେକ୍ଷାରେ ହେଲା ଆଉ ହ ଆଜି ଆଉ କଣ ଖାଇଲେ?
ଆଜି କିଛି ନାହିଁ। ହଁ ରୁଟି ଆଉ ହଜା ଖାଇଲି ଆଉ।
କଣ କଣ ଭଜା?
ବିନ୍ସ ଆଳୁ ଭଜା ଆଉ ରୁଟି।
ଅ ହ ହଁ।
ହୁଁ।
ଧନ
ଆମର ତ ଇଆଡେ ବିନ୍ସ ବି ବହୁତ ଚ ଅଧିକ ରେଟ ପରିବା ତ ଛୁଇଁ ହଉନି ଏତ ଯୋଉ ରେଟ କହିବାକୁ ନାଇଁ ହୁଁ। ଶାଗ ବି ଯୋଉ କହୁନାହାନ୍ତି ଗାଁରେ ତ ଶାଗ କିଣିଲେ ମାନେ ଆରାମ ସେ ତମେ ଆରାମ ସେ ତିନି ଚାରି ଲୋକ ଖାଇପାରିବ, ଏଇତ ଶାଗ କିଣିଲେ ଜଣଙ୍କୁ ବି ଅଣ୍ଟିବନି। ଏତେ ରେଟ୍।
ବହୁତ ରେଟ ନେଇ କି ଗାଁ ରେ ଏ- ଏଇଠି ହାଇଦ୍ରାବାଦ ରେ?
ହଁ ବହୁତ ବହୁତ ରେଟ, କୋଉ ଦିନିଷ ଛୁଇଁ ହଉନି କି କିଛି ନାହିଁ। ଲୋକମାନେ ସେମିତି ପଇସା ପାଉଚନ୍ତି ସେମିତି ଖାଉଚନ୍ତି। ଏଇ ତେଲୁଗୁ ଲୋକ ମାନେ ତ ଏଇ ପରିବା ପତ୍ର ବୋଲି ତ ଜାଣୁନାହାନ୍ତି ତାର ଭେଲ୍ୟୁ। ଆମ ମାନେ କିଲେ କିଲେ ଆଣିଲେ ତାଙ୍କେ ପାଏ ଙ୍କ ପାଏ ଆଣୁଚନ୍ତି ଆଉ ସେମିତି ହିଁ ଚାଲିଚି ଆଉ।
ଅ ହୋ।
ସେମାନେତ ଆମିଷ ଛଡା କିଛି ବି ଶିଖି ନାହାଁନ୍ତି। ଆମିସ ହେଲେ ତାଙ୍କୁ ଭରପୁର।
ଅ ହଁ ହଁ।
ହଉ ଭାଇ। ତମଥିଲେ କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟ ଧନ୍ୟବାଦ ଭାଇ ରଖୁଚି।